ହ୍ୟାଲୋ ହଁ କଣ କରୁଛ।
ଏଇ ଦାଣ୍ଡରେ ବୁଲୁଚି ଆଉ।
ନମସ୍କାର ଦେଇ
ହଁ ନମସ୍କାର।
ଆଉ କଣ ଖାଇଥିଲ?
ଭାତ
ତ ତାପରେ
ଆଉ ମାଛ ତରକାରୀ।
ଆଉ କଣ ଖାଇଥିଲ?
ଆଉ ଭଜା ଆଉ
ଓହୋ ତମର ଆଇଁଶ ଦିନ ବି ଡାଲମା ହୁଏ।
ହଁ।
ଆମ ଘରେ କିନ୍ତୁ ଯଦି ଆଇଁଷ ହେଇଥିବ ଆମେ ଆଉ କିଛି କରୁ କଣ ସେଇଆ ଭ ମାନେ ଆଇଁଷରେ ପଳେଇଯାଏ।
ନାଇଁ ଆମର ତ ସମସ୍ତେ ଭଲ ପାଆନ୍ତି। ଖାଇବା ପାଇଁ ଆଉ ଡାଲମା ହବ ସେଥିରେ ମାଛ ତରକାରୀ ହବ ଭଜା ଭଜ। ଜି ହବ ଆଉ ଡାଲି ନହେଲେ ଖାଇବେନି ଆଉ
ହ ହଁ।
ହୁଁ।
ଆଉ ତମର ହାଲଚାଲ କଣ ମାନେ ଭଲ କି କେମିତି ଅଛ ଦେହ ଭଲ ଅ ଅଛି ନା ନାଇଁ?
ନାଇଁ ଦେହ ଭଲ ନାହିଁ କାଶ ଥଣ୍ଡା କାଶ।
ଆହା ମେଡିକାଲ ଯାଇଥିଲ?
ହଁ। ଯାଇଥିଲି ଆଉ ହଁ।
ଅହୋ ଆଉ ମେଡିସିନ ଠିକ ଠାକ କରି ଖାଇବ ଦେହ ଭଲ ହେଇଯିବ।
ଆଉ ଗୋଡ ହାତ ଖାଲି ଝିମ୍ ଝିମ ହେଇଯାଉଛି ମୁଣ୍ଡ ବୁଲଉଛି। ଗୋଡ ହାତ ଖାଲି ଘୋଳା ହଉଛି ଏମତି ତ ହଉଛି ଆଉ
ହୁଁ ଆଜିକାଲି ତ ସମସ୍ତଙ୍କର ସେଇଆ ମାନେ ଯାହା ହେଲେ ବି କିଏ ସବୁ ଘରେ ଯେମିତି ହେଲେ ବି କିଛି ନା କିଛି ଗୋଟେ ରୋଗ ଥିବ ଆଉ ରୋଗ ତ କଳିଯୁଗରେ ରୋଗ ହଉଛି ମୁଖ୍ୟ ମାନେ ଏଇଆ ଆଉ
ହଁ। ଅ
କଣ ହାଇ ମାରୁଛ ନା ନିଦ ମାଇଲାଣି?
ଆଜ୍ଞା।
ଅଁ ଆଉ ତମ ଝିଅ ଫୋନ କରିଥିଲେ କଥା ହେଇଥିଲ?
ହଁ ଦି ତିନି ଦିନ ତଳେ ଫୋନ କରିଥିଲା ଆଉ
ତମେ ନାତି ସହିତ କଥା ହଉଛ ତ?
ନାତି ତ ଅଙ୍ଗଲବାଡି ଯାଉଛି ଅଙ୍ଗଲବାଡ଼ିରୁ ଆସିକିରି। ତା ବଡ ମା ପାଖକୁ ଯାଇକିରି ଟ୍ୟୁସନ ହବାକୁ ଯାଉଛି ଆଉ।
ହଁ
ଟ୍ୟୁସନ ହେଇକି ଆସିଲେ। କଥା ହଉଚି ଆଉ ଆଇ ତମେ ଖାଇସାଇଲଣି? କଣ କଲୁଚ? ତମ ଦେହ ଭଲ ଅଛି?
ତମକୁ ବହୁତ୍ ଭଲ ପାଏ ବୋଧେ ଆଉ ଖାଲି ଆଈ ଆଈ ହଉଛି ଆଉ।
ହୁଁ।
ହୁଁ ଆଉ ସିଏ ସ୍କୁଲ୍ ଯାଉଥିଲା କୋଉଠି?
ସ୍କୁଲ୍ ହୁଁ ସ୍କୁଲ୍ ରେ ନାଁ ଲେଖା ହେଇଛି ଯେ ଏବେ ରଜ ଠୁ ତ ବନ୍ଦ ଥିଲା। ରଜ ପରେ ତ ଗଲାଣି ରଜ କେତେ ଦିନ ହେଲେ
ହୁଁ।
ଏବେ ଖୋଲା ହେଇଥିବ ଯେବେ ଯାଉଥିବ। ଟ୍ୟୁସନ୍ କରୁଛନ୍ତି ଯାଉଚି।
ହଁ ଏବେ ପୁଣି ବଢ଼େଇ ଦେଇ ନଥିଲେ କି ଯୋଉ ଛୁଟି ଖରା ହଉ ଥିଲା ବୋଲି ଆଉ ଟିକେ ଅଧିକ ବଢ଼େଇ ଦେଲେ।
ଆଉ ଯାଇକି ରଜକୁ କୁଆଡ଼େ ବୁଲା ବୁଲି କରିବାକୁ ଯାଇଥିଲ!
ପାହାଡ଼।
ପାହାଡ଼ ମାନେ କୋଉ ପାହାଡ଼?
ଧଉଳି ପାହାଡ଼।
ଧଉଳି ପାହାଡ଼ କୁ ଯାଇଥିଲ ସେଠି କଣ ମହୋତ୍ସବ ହଉଥିଲା?
ଏଇ ରଜ କ୍ୟୁଇନ୍।
ରଜ କୁଇନ୍ ହଉଥିଲା ସେଠି?
ହୁଁ ରଜରେ ଯୋଉ ଛୁଆ ଆସନ୍ତି ସବୁଆଡ଼ରୁ ସବୁ ଗାଁ ରୁ ଆସିବେ ଛୁଆ। ସେଠେଇ ମାନେ ଦୋଳି ଖେଳିବେ ରଜ ମଉଜ ପାନ ଆଉ ହଉଚି ହୁଳହୁଳି ଆଉ ପୁଚି, ନାଚ ଅ ସବୁ ଏମିତି ସେଠିକି ଖେଳ ହୁଏ ଆଉ ଖୁସି ତ।
ମାନେ ଗୋଟେ କମ୍ପିଟିସନ୍ କରନ୍ତି ଆଉ ଏମିତି ପିଲାଙ୍କୁ ପ୍ରାଇଜି ବି ଦିଅନ୍ତି।
ହୁଁ।
ଆଁ ତମେ ଯାଇଛ ଯାଇଥିଲ?
ହଁ ମୁଁ ଯାଇଥିଲି ଯେ ମୁଁ ବସିକି ଖାଲି ଦେଖେ ଆଉ କିଏ କୋଉଥିରେ ଫାଷ୍ଟ୍ ହଉଛି। କିଏ ସେକେଣ୍ଡ୍ ହଉଛି ଆଉ।
ଓ ହୋ ଆଉ ଖାଲି ଯାଇକି ବୁଲାବୁଲି କରିଥିଲ ନା କିଛି ଖାଇଥିଲ?
ହଁ ଯାଇକିରି ଯା ଯାତ୍ରା ସାରା ବୁଲିଲୁ।
ସେଇ ଯୋଉ ଯାତ୍ରା ମାନେ କଣ ସବୁ ମାନେ ପଡ଼େ ଜିନିଷ ପତ୍ର।
ହଁ ସବୁ ପଡ଼େ ଖେଳେଣା। ଖେଳେଣା ପଡ଼େ ଆଉ ହଉଚି ପନିକି, କାତି, କରୋଣା। ଆଉ ବେଲଣା ପଟା, ବେଲଣା କାଠି। ଆଉ ସବୁ ଦିଅଁ ଦେଉଳ ଙ୍କ ଫଟୋ, ଚପଲ। ଆସନ ବିଭିନ୍ନ ପ୍ରକାର ତ ଆଉ ଚୁଡ଼ି, ମାଳି ଠୁ ଧରିକି ଆଉ।
ଓ ହୋ ତାହେଲେ ସବୁ ପଡ଼େ।
ହୁଁ।
ଆଉ ତାହେଲେ ଭଲ ଆଉ।
ହୁଁ ଆପଣ କଣ ଯାଇନଥିଲେ କି?
ହଁ ମୁଁ ଯାଇଥିଲି ଗୋଟେ ଥର ବୁଲିକି ଆସିଥିଲି ଯୋଉ ଫାଷ୍ଟ ଦିନ। ଆମେ ସବୁ ଭଉଣୀ ମାନେ ମିଶିକି ଯାଇଥିଲୁ ମାମୁଁ ଝିଅ ଆଉ ଆମେ ତିନି ଭଉଣୀ ଜଣେ ଭାଇ। ଯାଇଥିଲୁ ବୁଲାବୁଲି କରିକି ଆଇଲୁ ହେରି ଆଉ।
ଓହୋ।
କିନ୍ତୁ ଭୁବନେଶ୍ଵର ରେ ଭଲ ହଉଥିଲା। ଇଏ ଏଠି ଅପେକ୍ଷା ଭୁବନେଶ୍ଵର ହଉଥିଲା। ମୁଁ ତ ସିଆଡ଼େ ବୁଲିବାକୁ ଯାଇନି। କେବଳ ଯାଇକି ଷ୍ଟେଜ ପାଖରୁ ହିଁ ଆଉ ଜଷ୍ଟ ଅଳ୍ପ ଦେଖିଦେଇକି ପଳେଇ ଆସିଲୁ। ଆଉ
ଉଁ ପାତରପଡ଼ା ଲାଇନ ଆମ ଏପଟେ ଯେମତି। ଆଁ ପାତର ପଡ଼ୀ ଲାଇନ ରେ ସେମିତି ସବୁ ଦେଶରୁ ସବୁ ଏରିଆ ରୁ ଯାଆନ୍ତି ଲୋକ ଦେଖିବା ପାଇଁ ମାନେ ଖେଳିବା ପାଇଁ ସବୁ ଯାଆନ୍ତି।
ହଁ ଯୋଉ ପାତ୍ରପଡ଼ା ଖଣ୍ଡଗିରି ପାଖରେ ତ? ହଁ ସେଠି ବି ବଡ଼ ଆକାରରେ ହୁଏ କଣ ମହୋତ୍ସବ ଟାଇପ୍ ର।
ହୁଁ ହୁଁ। ସେଠି ବି ସବୁ ଆଡ଼ୁରୁ ଲୋକ ଯାଆନ୍ତି।
କୋରଣା ଠଉ କଣ ତାକୁ କୁହନ୍ତି? ଯୋଉ ପାଚିଆ ମାନେ ବିଞ୍ଚେଣା। ଆଉ ଝଙ୍କା କୁଲା ବାଉଁଶିଆ। ବିଭିନ୍ନ ପ୍ରକାର ଜିନିଷ ପଡି଼ଛି ତ ବଜାର ଟା ସିଏ।
ହଁ।
ସବୁ ଜିନିଷ ପଡି଼ଛି ଆଣନ୍ତି ଆଉ କିଣା କିିଣି କରିକି ଆଉ।
ମାନେ ଯୋଉ ମୁଁ ଶୁଣିଛି ହଇରାଜପୁର ଯାତ୍ରା ତମର ହୁଏ।
ହୁଁ।
ଆଉ ସେଠିକି କେବେ ଯାଇଛ?
ନା ମୁଁ ବାଡୁ଼ଆ ବେଳେ ଯାହା ଯାଇଥିଲି ଆଉ ଯାଇନି ବାହା ହେଲାଠୁ।
ମାନେ ତମେ ବାହାଘର ପରଠୁ ଯାଇନ ବା ମାନେ ହରିରାଜପୁର।
ଜମା ଯାଇନି।
ଓହୋ ସେଠି କୋଉଠି ଭଲରେ ହୁଏ? ସବୁ ଆସନ୍ତି ବାଣ ମରା ହୁଏ କେତେ ସବୁ ଆସନ୍ତି କଣ ଗୀ ଗୀତ ଗାଇବାକୁ, ନାଚିବାକୁ ଆସନ୍ତି।
ଉଁ ସେଠେଇ ସଂକୀର୍ତ୍ତନ ହଇ ଫଗୁ ବୁଣତି।
ହଁ ସେଠି ଦୋଳ ଯେହେତୁ ରହେ ମାନେ ଠାକୁରଙ୍କୁ ନିଅନ୍ତି ଦୋଳ ଇଏ ପାଇଁକା। ଆଉ ଫଗୁ ବିଞ୍ଚା ହୁଏ ସଂକୀର୍ତ୍ତନ ତ ଯେମିତି ହେଲେ ବି ହବ।
ହୁଁ।
ଆଉ କିନ୍ତୁ ସେଠି ବହୁତ ଭଲ ଇଏ ବି ସବୁ ପ୍ରକାରର ଜିନିଷ ପଡି଼ଥିବ ପୁରା ବଡ ଯାତ୍ରା ଟା। ହ।
ହଁ ଯାଆନ୍ତି ଦେଖ ଯୋଉମାନେ ଯାଆନ୍ତି ଦେଖିଛନ୍ତି ସେମାନେ କହନ୍ତି ଆସିକି ଶୁଣେ ଆଉ।
ଆଉ
ହଉ ଏବ ବର୍ଷ ଏବ ବର୍ଷ ମୋ ସହିତ ଯିବ?
ଦେଖିବା କଣ ହଉଚି? ବଞ୍ଚିଥିଲେ ତ।
କାହିଁକି ବା ତମର କଣ ହବ? ମୁଁ ଗଲେ ମୁଁ ତମକୁ ନେଇଯିବି ଆଉ।
ଆଉ ଦେହ ମୁଣ୍ଡ ତ ସବୁବେଳେ ହଉଛି ଆଉ କେତେବେଳେ ମରିବି କେତେବେଳେ ବ ଞ୍ଚିବି ଆଉ ସେଇଟା କଣ ଚିରସ୍ଥାୟୀ କରିକି କହିପାରିବି।
ହଁ ଯେ ତମେ ଯଦି କହିପାରିବନି ତାହେଲେ କହୁଛ କଣପାଇଁ ଅଲଗା କଥା। ହଉ ଛାଡ ଆଉ ତମ ଛୋଟବେଳର କଥା କିଛି ମାନେ କିଛି ମନେ ଅଛି ତମର କିଛି? କହିପାରିବ? ଆମର ତ ଆଜିକାଲିକା ଜେନେରେସନ ଯାହା ହେଲାଣି ଆମେ ଯେ ତିିକି ଜାଣିଛୁ ସେତିକି ଇଏ କରୁ ମାନେ ତମେ ପୁରୁଣା କାଳିଆ କିଛି କଥା ଜାଣି ଥିବ ଯେହେତୁ ଅଁ।
ପୁରୁଣା କାଳିଆ ଆଉ କଣ। ପିଲାଦିନେ ଆମେ। ଲୁଚୁକାଳି ଖେଳଉ ଦୌଡ ଦୌଡଡିଆଁ ଯୋଉ ଖେଳଉ। ପୁଚି ଖେଳଉ ଆଉ ଲୁଚୁକାଳି ଖେଳଉ। ଉଁ ବୋହୂବୋହୂକା ଚୋରି ଖେଳଉ। ଏଇତ ସବୁ ଖେଳଉ ଆଉ ବିଛୁ ଖେଳଉ।
ଅଁ ବିଛୁ ଖେଳ କଣ ସେଇଟା?
ବିଛୁ। ଅଁ ବିଛୁଖେଳ କଣ କି ଯୋଉ ଗିରା କାଟିକିରି। ସାତଟା ଘର କାଟିକି। ଖପରାରେ ଆମେ ଡେଇଙ୍କିରି ଖେଳିବୁ ଖପରା ଯେ ବି ରହିବ ଘର ବିତେ। ହଁ।
ଅହ ଆଉ ବୋହୁ ବୋହୁକା କେନ ହୁଁ ହୁଁ କୁହ।
ତେରେ ରହିଲେ ଖପରାଟା। ଉ ଆମେ ଡେଇଁ ଡେଇଁକା ତାକୁ ମାଡିବୁ ଯେ ବି ନମାଡି ପାରିବୁ ଚୋର ହବୁ। ସେଇଠୁ ବାହାରିବୁ ଆଉ ଖେଳିବୁନୁ ଚୋର। ହେଠୁ ଆଉଜଣେ ଥିବ ଖେଳିବ। ସେଇଠୁ ସିଏ ଉମ୍ ଡେଇଁ ଡେଇଁ ଖପରା ପକେଇ। କିରି ଡେଇଁ ଡେଇଁକା ଯିବ ଗୋଟିଏ ଗୋଡରେ। ଡେଇଁ ଡେଇଁକା ଯାଇକି ସେ ଖପରାକୁ ମା ମାଡ଼ିଲେ ସିଏ ଫାଷ୍ଟ ହବ।
ଅହ ଆଉ ବୋହୁ ବୋହୁକା ଖେଳ?
ବୋହୁ ବୋହୁକା ଖେଳ ମାନେ ଆମେ ସେପଟେ ପାଞ୍ଚେ। ଏପଟେ ପାଞ୍ଚେ ଏମତି ଦଶ ଗୋଟେ ଗୋଲେଇ। ବାଉଣ୍ଡରୀ ହବ ସେ ବାଉଣ୍ଡରୀ ଭିତେରେ ଗୋଟେ ଝିଅ ରହିବ। ତାକୁ ଛୁଇଁକିରି। ଆଉ ଜଣୁକୁ କବାଡି କବାଡି କବାଡି କବାଡି କବାଡି କବାଡି କବାଡି କବାଡି ହେଇକି ତାକୁ। ଛୁଇଁବ ଯେବି ଛୁଇଁ ନପାଇଲା ଚୋର। ଯେବି ଛୁଇଁ ଦେଲା। ତାହେଲେ ଫାଷ୍ଟେ ଆଉ ଏନ୍ତି ତ ଖେଳହୁଏ ଆଉ ସେତେବେଳେ ଆଉ।
ଯାହାହେଲେ ବି ପୁରୁଣା କାଳେ ତ ଛୋଟବେଳ କଥା ମନେପଡେ ବହୁତ ଖୁସି ଲାଗେ। ଇଚ୍ଛା ହୁଏ କି ଆମେ ଛୋଟବେଳକୁ ପୁଣି ଫେରିଯିବା ଆଉ। ବଡ ହେଲା ପରେ ଆଉ କିଛି ଇଏ ନାହିଁ ସମସ୍ତେ ଛୋଟ ଯେତେବେଳେ ସମସ୍ତେ ଥିବେ କହିବେ କି ଆମେ ବ ଯାଆନ୍ତୁ କି ଆମେ ଇଆଡେ ଯାଆନ୍ତୁ ସିଆଡେ ଯାଆନ୍ତୁ ଏଇଟା କରନ୍ତୁ ସେଇଟା କରନ୍ତୁ। ହେଲେ ମୁଁ ଯେ ତେବେଳେ ଯେ ଏମତି ଛୋଟପିଲା ଭାବନ୍ତିକି ବଡହେଲେ ଆମେ ଏଟା କରିପାରିବୁ ସେଇଟା କରିପାରିବୁ। ହେଲେ ବଡହେଲେ ଆମେ ଭାବୁଚୁ କି ଆମେ ଟିକେ ଛୋଟ ହେଇଯାଆନ୍ତୁକି ଏମିତି ହୁଅନ୍ତା। ସେମତି ହୁଅନ୍ତା, ପୁଣି ସେଇଦିନ ଫେରିଆସନ୍ତା।
ହୁଁ।
କାହିଁକି ନା ଗଲା ଦିନ ସିଏ ଆଉ ଫେରିକି ଆସିବନି ନା, ସମୟ କାହାକୁ ଅପେକ୍ଷା କରେ ନାହିଁ।
ହୁଁ। ହୁଁ ହଉ। ଆଉ କଣ କରିଆ, ବୟସ କଣ ବସିଛି? ବୟସ ଦିନକୁ ଦିନ ଯାଉଛି ନା ଆଉ।
କାସ୍ ତ ହଉଛି ତମର ଟିକେ ଖାଇଦବ ମେଡିସିନ ହେଲା, ଚା ଗୋଟେ ଏକ ରିଲିଫ ଅଛି ସେଇଟା ଖାଇଲେ ସେ ମାନେ କଣ ତଣ୍ଟି ଟା ଟିକେ ଭଲ ଲାଗିବ, ଆଉ ଇଏ କରଦବ ସେଇଟା ଖାଇବ ହେଲା।
ହୁଁ। ଆଉ ତମେ କଣ ଖାଇଥିଲ?
ମୁଁ ଖାଇଥିଲି ମୁଁ ଖାଇଥିଲି ଭାତ ଆଉ ଅ ଅଣ୍ଡା ତରକାରୀ।
ହୁଁ।